ହ୍ୟାଲୋ।
ହଁ କହ?
ହଁ କଣ କରୁଛୁ?
ହଁ ଏଇଠି ଘରକୁ ଆସିଛି ତ ଟିକେ ବସିଛି ଆଉ
ଆଉ ଖାଇବା ପିଇବା ସରିଲାଣି।
ନା ମ ଖାଇବା ପିଇବା ହବ ଆଉ ହେଇନି।
ଆଚ୍ଛା କଣ ହେବ ଆଜି ରୋଷେଇ ହେଇଛି?
ଆଜି ଚକୁଳି ଆଉ ଭଜା ଆଉ।
ହୁଁ। ଆଚ୍ଛା ଆଉ ମୁଁ କଣ ଶୁଣିଲି ତୋ ଝିଅ ଜନ୍ମଦିନ ଅଛି ଆଗକୁ ଆଉ କଣ ସବୁ ଆୟୋଜନ କରୁଛୁ?
ଝିଅ ଜନ୍ମଦିନ ଅଛି ଭାଇଙ୍କର ତାଙ୍କର ଏଇ ଅଫିସରେ ହବ ବୋଲି ପ୍ଲାନ କରିଛୁ ଆଉ ଗୋଟେ କେକ୍ ଟା ଆସିବ ଷ୍ଟାଫ ସବୁ ଆସିବେ ଆମର କ୍ଵାର୍ଟରରେ ଯୋଉମାନେ ଅଛନ୍ତି ସେମାନେ ସବୁ ଆସିବେ। କେକ୍ କଟିଂ ଟିକେ ହବ ଆଉ ଖାଇବା ପିଇବା ବ୍ୟବସ୍ଥା ଅଛି ଆଉ ଆଇଁଷ ଫାଇଁଷ ତ କେହି ଖାଇବେନି? ଆମର ସାଧାରେ ଯାହା ପ୍ରୋଗ୍ରାମ ହବ ଆଉ।
ଆଚ୍ଛା ଆଉ ଯୋଉ ଆମର ଜନ୍ମଦିନରେ ନୂଆ ଡ୍ରେସ୍ ହୁଏ। ଆଉ ଘରେ କଣ ହୁଏ ସତ୍ୟନାରାୟଣ ହରିକା ପୂଜା ହୁଏ। ସେମିତି କଣ ସବୁ?
ନାଁ ଆମର ଆମର ଝିଅ ପିଲାଙ୍କର ହୁଏନି ଆମର ପୁଅ ପିଲାଙ୍କର ହୁଏ ସତ୍ୟ ନାରାୟଣ ପୂଜା। ଆଉ ଝିଅ ପିଲାଙ୍କର ହୁଏନି ତାପରେ ଆମେ ତ ଗାଁ ରେ ନାହୁଁ ଆମେ ତ ବାହାରେ ରହୁଛୁ ନା? ତ ସେ ପୂଜା ଫୂଜା କିଛି ହବନି ଖାଲି ଟିକେ ଯାଇ ଝିଅ ମନ୍ଦିର ମୁଣ୍ଡିଆ ମାରିଦେଇ ଆସିବ ନୂଆ ଡ୍ରେସ ପିନ୍ଧିକି।
ହଁ
ତାପରେ ସନ୍ଧ୍ୟା ବେଳକୁ କେକ୍ ଫେକ୍ ଭାବୁଛୁ ଖରାବେଳେ ଖାଇବା ପିବାକୁ ଦେଇଦେଇକି। ସନ୍ଧ୍ୟା ବେଳକୁ କେକ୍ କଟିଂ ଟା ରଖିବୁ ଏଇ ଭାବିଛୁ ଏପଯ୍ୟନ୍ତ କିଛି ଡିସାଇଡ କରନୁ କି ଲୋକ ଥରେ ଆସିଲା ଆଉ ଥରେ ଆସିବେ କି ନାଇଁ? ସେମିତି କିଛି ଭାବିନୁ ନହେଲେ ଏକାଥରେ ଖରାବେଳେ କେକ୍ କଟିଂ ଆଉ ଖାଇବା ପିଇବା ସବୁ ଏମିତି ରଖ ରଖିଦବୁ ଯାହା ଗୋଟେ କରିବୁ ଆଉ
ଆଚ୍ଛା ଏମିତି କଥା ତାହାଲେ ଆଉ ତୋ ପୁଅ କଣ କରୁଛି?
ସିଏ ଏଇଠି କୋଉଠି ବସି ଫୋନ ଦେଖୁଥିବ ଆଉ?
ଆଉ ସେମାନଙ୍କ ପାଠପଢ଼ା କଣ କେମିତି ଠିକ୍ ଠାକ୍ ଚାଲିଛି?
ହଁ ପାଠ ପଢା ଚାଲିଛି ସେମିତି ଆଉ।
ଆଉ କଣ ସବୁ ସାଧାରେ ଆଇଟମ୍ ହବ କି ଆଇଁଷରେ କଣ ଆଇଟମ୍ ହବ କଣ ସବୁ ଡିସାଇଡ୍ କରିଛ।
ନାଇଁ ଆଇଁଷ ହବନି ବା ଆଇଁଷ କ୍ୟାନସେଲ ହେଲା ଆମର ସେ ଷ୍ଟାଫ୍ କେତେଟା ଖାଇବେନି ତ ଆଉ ସାଧା ଆଇଁଷ ଏମିତି କଲା ବେଳକୁ ସେ ଦୁନିଆ ଝାମେଲା ହବ ଏକାଥରେ ସାଧା ବି କରିଦବୁ ଆଉ ପନିର ଫନିର ଛତୁ ଫତୁ ଉପରେ କରଦବୁ ଆଉ।
ଆଉ ତଥାପି କେତେଜଣ ଲୋକଙ୍କ ପାଇଁକି ଆୟୋଜନ ହବ?
ହଁ ଚାଳିଶ ଖଣ୍ଡେ ଆଉ।
ହଁ ମାନେ କଣ ସମସ୍ତେ ମାନେ ଅଫିସ୍ ଷ୍ଟାଫ୍ ନା ମାନେ କଣ ଗାଆଁ ରୁ ଯୋଉ ସେଇଠିକା ଯୋଉ ଆଖ ପାଖରେ ତା ସାଙ୍ଗ ସାଥ୍ ଥି ଆଉ କିଏ ସବୁ ଅଛନ୍ତି ଡାକିବ?
ହଁ ତାଙ୍କ ସାଙ୍ଗସାଥି ଝିଅର ମୁଁ କହିଛି ଅ ସ୍କୁଲ ଗଲା ବେଳେ କହିଦେଇଛି ତାଙ୍କ ଗାର୍ଡିଆନ ମାନଙ୍କୁ ସେମାନେ ଟିକେ ଆଣି ଛାଡିଦେବେ। ଆଉ କେତେ ଜଣ ନ ଆସି ପାରିଲେ ଭାଇ କି ମୁଁ ଯାଇକି ତାଙ୍କୁ ଟିକେ ତାଙ୍କ ଘରୁ ନେଇ ଆସିବୁ। ଆଉ ଯାହା ଅଫିସ୍ ଷ୍ଟାଫ୍ ରହିବେ ଆଉ ସେଇ ଆମେ ଚାଳିଶ ଆଭରେଜ ରଖିଛୁ ଆଉ।
ଆଚ୍ଛା। ଆଉ ଆଉ ଆର ବର୍ଷ ତୁ କଣ ସେଇଠି ଥିଲୁ ଝିଅ ଜନ୍ମଦିନ ପାଳନ କରିଥିଲୁ?
ନାଇଁ ଆର ବର୍ଷ ଏତେ ନଥିଲୁ ବୋଧେ ମୋର ଠିକ ସେ ମନେ ପଡୁନି ଅ ସେମତି ବୋଧେ ହେଇଯାଇ ଥିଲା ଟିକେ ଖାଲି କେକ୍ ଫେକ୍ କଟିଂ କରିଦେଇଥିଲୁ ଏଥରକ ଝିଅ ହେଇ କାନ୍ଦୁଛି କହୁଛି ନାଇଁ ମାମା ସମସ୍ତେ ସାଙ୍ଗଙ୍କୁ ଡାକିବି ମୋ ସାଙ୍ଗ ମାନଙ୍କୁ ଡାକିବି ଆଉ ତମେ ଟିକେ କର କଣ ଏମିତି କହୁଛି ଛୁଆ ଟା ତ ଆ ଭାବିଛୁ ଏଇଥରକ କରିବୁ ବୋଲି ଆଉ। ଆଗରୁ କିଛି ସେମତି ହେଇନଥିଲା ଖାଲି କେକ୍ ଫେକ୍ କଟିଂ ଟିକେ ହେଇଯାଏ।
ଓହୋ। ଆମର ଏପଟେ ଝିଅ ହଉ କି ପୁଅ ହଉ ସମସ୍ତଙ୍କର ଜନ୍ମଦିନ ମାନେ ପୁରା ଧୁମଧାମରେ ପାଳନ ହୁଏ। ମାନେ ଗାଁ ଲୋକ ଖାଆନ୍ତି ଆଉ ମାନେ ସତ୍ୟନାରାୟଣ ପୂଜା ହୁଏ ଆ ମାନେ ବହୁତ୍ ସାରା ଆଇଟମ୍ ହୁଏ ଏଠି ତ ଗାଁ ଲୋକ କହିବେ କି ନଦେଲେ ନହବ ଗାଁ ଲୋକମାନଙ୍କୁ ସେମାନେ ସବୁଥିରେ ଆମକୁ ଦଉଛନ୍ତି ନା ମାନେ ତାଙ୍କର ବି ଛୋଟ ମୋଟ୍ ଟ ଜନ୍ମଦିନ ହେଲା ଆ ଆଉ ଯାହା ବି ଯାହାବି ତାଙ୍କର କଲେ ସେ ଗାଁ ଲୋକଙ୍କୁ ହିଁ ଖାଇବାକୁ ଦିଅନ୍ତି। ତ ଆମେ ଖାଇବାକୁ ନଦେଲେ ଆମକୁ ବି ଭଲ ଲାଗିବନି। ତ ଆମର ଏଠି ସମସ୍ତଙ୍କୁ ଖାଇବାକୁ ଦିଆହୁଏ। ସବୁ ହୁଏ ଆଉ ତମର ମାନେ ଜନ୍ମଦିନରେ କଣ ସମସ୍ତଙ୍କ ପାଇଁ ନୂଆ ଡ୍ରେସ୍ ହୁଏ ନା କେବଳ ଝିଅ ପାଇଁ କରିଦେଉ?
ଆମ ସମସ୍ତଙ୍କ ପାଇଁ କାହିଁକି ହବ ସେ କେବଳ ଝିଅ ପାଇଁ ହୁଏ ନା ସମସ୍ତ କଣ ପାଇଁ ନାଇଁ ହବ ଆଉ ସେ ନାଇଁ ତମେ ଯୋଉ ଗୋଟେ କଥା ଟା କହିଲ ଠିକ୍ କହିଲ ଯେ ଏଇନା ଆମେ ବାହାରେ ରହୁଛୁ ଏ ବାହାରେ ରହିଲେ ବି ଆମେ ଯେତେବେଳେ ଅଫିସ୍ ମାନେ ବାଉଣ୍ଡରୀ ଭିତରେ ରହୁଛୁ ସେମାନେ ଯେତେବେଳେ ତାଙ୍କର ଭଲ ମନ୍ଦ ହେଲା ବେଳକୁ ଆମକୁ ଡାକୁଛନ୍ତି। ଆମ ଉପରେ ତ, ଆମ ଝିଅ ପୁଅଙ୍କର ତ ଭଲ ମନ୍ଦ ହେଲେ ଆମେ ବି ତାଙ୍କୁ ଡାକିବା, ଡାକ ଦେଖିବାକୁ ପଡିବ ନା, ଆଉ ସବୁବେଳେ ଆଉ ସେମିତି ଖାଲି ଖାଲି ରେ ରହିହବ କି? ଯାହା ବି ହେଲେ ଥରେ ଅଧେ ତାଙ୍କୁ ଡାକିବାକୁ ପଡିବ, ସେଇଥିପାଇଁ ଟିକେ ବ୍ୟବସ୍ଥା କରୁଚୁ ଆଉ।
ହ
ଦେଖାଯାଉ କଣ ହବ? ଆଉ ପୁଅ ବି ସେଇ କଥା କୋହୁଥିଲା କହିଲା ତାର ଯଦି କରିବ, ମୋର ବି ଜନ୍ମଦିନ ସେମିତି ଭଲସେ କରିବ। ତାର ବି ଏଠି ହୁଏନି ଗାଁ ରେ ହୁଏ, ଆ ଗାଁ କୁ ସବୁବେଳେ ଯିବାଟା ଆମକୁ ସମ୍ଭବ ହୋଉନି, ପୁଅର ଷୋଳ ପୂଜା ମାନେ ହବ ବୋଲି ଯୋଉ ତାଙ୍କର ସତ୍ୟନାରାୟଣ ପୂଜା ହଏ, ଷୋଳଟା ଗୁଆ ରୁଏ ନା? ଆଉ ସେ ସବୁ ବର୍ଷ ତ ଆଉ ଯାଇ ହୋଉନି ଗାଁକୁ, ତା ପରେ ବି ପୂଜା ଗୁରା ବାକି ରହିଯାଉଛି।
ଆଉ ସିଏ ବି ସେଇ କଥା କୋହୁଥିଲା କହିଲା ମାମା ତୁ ବି ମୋର ଏଇଠି କରିଦବୁ। ପୂଜା ମୁଁ ଦେଖ ଦେଖୁଛି କଣ କରିପାରିବି କି ନ କରି ପାରିବି ତା ପାଇଁ ଦୁନିଆ ଜିନିଷ ପତ୍ର ଦରକାର। ପୂଜା ପାଇଁ।
କୋହୁଚି ତ ସିଏ ବି ତା ସାଙ୍ଗ ମାନ ତା ସାଙ୍ଗ ମାନଙ୍କର ଯାଉଛି ଜନ୍ମଦିନ ଏରା ଖାଇବା ପାଇଁ। ସିଏ ବି ସେଇ କଥା କୋହୁଛି, ମାମା ମୁଁ ସମସ୍ତଙ୍କର ଯାଉଛି ମୋ ସାଙ୍ଗ ମାନଙ୍କୁ ଡାକିବୁ। ଦେଖିବା ତା ଜନ୍ମଦିନକୁ ଆର ଆଗ ସରୁ, ତାପରେ କଣ କେମିତି କଣ କର ଖର୍ଚ ବାର୍ଚ କେମିତି କଣ ହୋଉଚି ମୁଁ ଆଗ ଦେଖେ, ତାପରେ ନେକ୍ସ ପୁଅ ଜନ୍ମଦିନ କଥା ଚିନ୍ତା କରିବି ଆଉ।
ନାଇଁ ଆମର ଏ ଗୋଟେ ଜନ୍ମଦିନ ହବ ମାନେ ସେ ଘରେ ଯାହାର ବି ହେଇଥାଉ ସମସ୍ତଙ୍କ ପାଇଁ ନୂଆ ଡ୍ରେସ୍ ହବ, ତାପରେ ଝିଅ କି ହେଲା କି ପୁଅ ହେଲା ଯାହାର ବି ଜନ୍ମଦିନ ହେଇଥିବ, ତା ପାଇଁ ଅଁ ଦି ତିନିହଳ ଡ୍ରେସ ହବ, ମାନେ ଘର ତରଫରୁ ଦି ଦି ତିନି ହଳ ଡ୍ରେସ୍ ହେଇଥିବ-ଅ, ତାପରେ ଆମର ବନ୍ଧୁବାନ୍ଧବ ସମସ୍ତଙ୍କୁ ଡକାହବ, ସେମାନେ ଯାହା ସବୁ ଡ୍ରେସ୍ ଆଉ କିଛି ଉପହାର ଆଣିଥିବେ
ସେଇଟା ତମେ କ ସେଇଟା ତମେ କହୁଛ ସେଇଟା ଯୋଉ ଫାଷ୍ଟ ଜନ୍ମ ଦିନରେ ଏମିତି ହୁଏ, ଆଉ ତାପରେ ଫାଷ୍ଟ ଜନ୍ମଦିନ ପରେ ଆଉ ନେକ୍ସଟ ଜନ୍ମଦିନ ଗୁରା ସ ସବୁ ବର୍ଷ ଆଉ ବନ୍ଧୁବାନ୍ଧବଙ୍କୁ ଡାକିକି ସମ୍ଭାଳି ହବ?
ଆ ନାଇ ଆମର ଏପଟେ ସବୁ ବର୍ଷ ଡାକନ୍ତି, ଆମର ଗୋଟିଏ ବର୍ଷ ନୁହିଁ ଆମର ସବୁ ବର୍ଷ ଖାସ କରି ତ ମେନରେ ତ ଡାକନ୍ତି ଯୋଉ ଝିଅ ହୋଉ କି ପୁଅ ହୋଉ ଯାହାର ଜନ୍ମଦିନ ହେଇଥିବ ତା ମାମୁଁ ଘରୁକୁ, ତା ମାମୁଁ ତ ସବୁ ବର୍ଷ ନେଇକି ଆସନ୍ତି, କେକ୍ ହେଲା ଡ୍ରେସ୍ ହେଲା, ତାପରେ ଲଡ଼ୁ ହେଲା ଆ ମିଠା ଆଇଟମ୍ ଯେତେକ, ସବୁ ନେଇକି ଆସନ୍ତି ତା ମାମୁଁ ଘର ଲୋକ। ତମର ସେପଟେ କଅ ମାମୁଁ ଘରକୁ ଖୋଜା ହୁଏନି କି?
ହୁଏ, କିନ୍ତୁ ଏମିତି ମାନେ ଫାଷ୍ଟ ବର୍ଷ ଟା ହଁ ଏସବୁ ଦରକାର ହୁଏ ଏସବୁ ଜିନିଷ ଆଣନ୍ତି ଆଉ ନ ବର୍ଷ ସବୁ ଛ ହେଲା କେକ୍ ଟେ ଆଣିବେ କି ଡ୍ରେସ୍ ଟେ ଆଣିବେ ଏମତି ଆଉ ସେମିତି ମାନେ ଏମିତି କମ୍ପଲସରୀ ନାହିଁ ଯେ ଏକାଥରେ ସବୁ ଏମିତି ନେଇକି ଆସ କିଏ? ଏମିତି ନେଇ ଆସନ୍ତି ଆଉ ତାପରେ ସମସ୍ତଙ୍କର ପୁଣି ସିଚୁଏସନ ଦେଖିବାକୁ ପଡିବ ନା। ଆଉ ଖାଲି ଉ ମାଡି ପକେଇଲେ କଣ ହବ?
ତମର ଫାଷ୍ଟ ଜନ୍ମଦିନରେ କଣ ସବୁ କରିଥିଲ ମାନେ ଆସିଥିଲେ ସବୁ? ଗାଁ ଲୋକ ଖାଇଥିଲେ?
ହଁ ହଁ ଆମର ଫାଷ୍ଟ ଜନ୍ମ ଦିନରେ ଗାଁ ଆଳି ହେଇଥିଲା। ପୁରା ଭୋଜି ଭାତ ଭଲସେ ପୁରା ହେଇଥିଲା ଗାଁ ଲୋକ ସମସ୍ତେ ଖାଇଥିଲେ ଆମ ଘରୁ ବି ଯାଇଥିଲେ ମାମୁଁ ଘର ତ ହେବେ ନା ମାମୁଁ ଘର ମୋ ପୁଅ ଜନ୍ମଦିନକୁ ଆଉ ଯାଇଥିଲେ ଡ୍ରେସ ଆଉ କେକ୍ ଫେକ୍ ନେଇକି ଭାର ଫାର ସବୁ ଆମର ଯେମିତି ପୁରା ଯେମିତି ହବା କଥା ପୁରା ସେମିତି ପୁରା ହେଇଥିଲା ଭଲସେ।
ଆଚ୍ଛା। ହଁ ଆଉ ଏ ଥରକ ତାହେଲେ ପୁଅ ଜନ୍ମଦିନ ଗାଁରେ କରିବାର ପ୍ଲାନିଂ ଅଛି ନା।
ଉଁ ପୁଅ ଜନ୍ମଦିନ କଣ କରିବି ମୁ ତା ଜନ୍ମଦିନ ଟା ପୂଜା ଟା ରହିଯାଉଛି ନା ହଁ ସେମ ସେ ନର୍ମାଲ ହେଇଥିଲେ ଯୋଉଠି ଯାହା କରିଦିଅନ୍ତି। ପୂଜା ଟା ରହିଯାଉଛି ତାର ଏଇଠି ଦି ବର୍ଷ ହେଲା। ପୂଜା ଟିକେ ହେଇ ପାରୁନି ଛୁଟି ହଉନି ବୋଲି ଗାଁ କ ଯାଇ ହଉନି। ଆଉ ପୂଜା ଟା ହେଇପାରୁନି। ଭାବୁଛି କଣ କରିବି ଏକାଥରେ ରଖିଦେବି ଷୋଳ ପୂଜା କୁ ଏକାଥରେ କରିବି। କି କଣ ମଝିରେ ଯାଇ କରିବି କି କଣ କରିବି କି ଏଇଠି କରିଦେବି ପୂଜା। କଣ କରିବି ଭାବୁଛି ଆଉ ଏଇ ଝିଅର ଆଗ ସରିଯାଉ ତା ପରେ ତାର ତ ଅଛି ଆଉ ଦେଖିବା ରାକ୍ଷୀ ପୂର୍ଣ୍ଣିମା ବେଳେ ଯାଏ ଅଛି। ଦେଖିବା ତାର କଣ କରିବା ଆଉ ଆଉ ଝିଅ ଜନ୍ମଦିନକୁ ତ ତମେ ଆସୁନ।
ହଁ ଦେଖିବା ମୋତେ ତ ଛୁଟି ନାହିଁ ଦେଖିବା କଣ ହେଉଛି ଆଉ। ଆଚ୍ଛା ମୁଁ କହୁଥିଲି ମୁଁ କହୁଥିଲି କି ଏତେ ଗରମରେ କେମିତି କଣ ଏତେ ସବୁ ଆଇଟମ୍ କରିବ ଖାଇବାକୁ ଦେବ ଏତେ ଲୋକଙ୍କୁ?
ମୁଁ କିଛି କରିବିନି ସିଏ ଜିନିଷ ଆଣି ଦେଇଦେଲେ ଫିସ ରେ ସମସ୍ତେ ରୋଷେଇ କରିଦେବେ।
ହଁ। ହଁ ନାଇଁ ସେତିକି ସମସ୍ତେ ସାହାଯ୍ୟ କଲେ ହିଁ ମାନେ
ସେ ସମସ୍ତେ ସାହାଯ୍ୟ କରିବେ ଜିନିଷ ଆଣି ଦେଇଦେଲେ ସମସ୍ତେ ସାହାଯ୍ୟ କରିବେ ଆଉ। ତମେ ଟିକେ ଟ୍ରାଏ କର ଆସିବାକୁ ଭଲ ଲାଗିବ ଆସିଲେ।
ହଁ ମୁଁ ଦେଖୁଛି ମୋର ତ ଅଫିସ୍ ଛୁଟି ନାହିଁ। ଦେଖିବି କଣ କରିବି ଆଉ ତଥାପି ଟ୍ରାଏ କରିବି ଯିବି। ଯିବା ପାଇଁ ଯାହା ହବ ଆଉ।
ହଁ ଆସିବ ଟିକେ ଆସିଲେ ଟିକେ ଭଲ ଲାଗିବ ଆଉ।
ଆଚ୍ଛା ହଉ ଆଉ ହଉ ତାହେଲେ ତୁମେ ଯାଅ କଣ କରିବ। ଆୟୋଜନ ହେରିକା କର ଆଉ ମୁଁ ରଖୁଛି ଆଉ।
ହଁ ହଁ।
ହଉ।